କେମିତି ହଁ ବନ୍ଧୁ।
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
ଆଉ ଆପଣଙ୍କ ସେପଟେ ପରିବା ଚାଷ ଠିକ ଠାକ ହଉଛି ନା।
ହଁ ଆମର ତ ତ। ତ ମେଘ ଦିନ ଆଇଲାଣି ବର୍ଷା ଦିନ ଆମେ ତ ଏବେଠାରୁ ତ ଆମର ଧାନ ଚାଷରେ ଏଇ ନେଇକି ଯୋଗ ଦଉଚୁ ଯେହେତୁ ଆମର ଏବେ ତ ଅମ। ବିଲରେ ହଳ ଚାଷ ହେଇ କାଦୁଅ ଚାଷ ହେଇକି ଆମର ଏବେ ତ ବୁଣା ହେବା ଆମର ଧାନ ଆପଣଙ୍କ ଏରିଆରେ କେମିତି କଣ ଚାଷ ଚାଲିଛି?
ଆମ୍ବ ପରିବା ଚାଷଟା ଏପଟେ ଟିକେ ଭଲ ହୁଏ ଆଉ। ଏଇ ବାଇଗଣ ଭେଣ୍ଡି ଫେଣ୍ଡି ଟମାଟୋ ଏଇ ସବୁ ଲଗା ହେଇଚି ଏବେ ସବୁ ବାହାରିବ ଏବେ ଆଉ।
କେମିତି ତମର ପଥମରୁ ଟିକେ ଆମକୁ ଟିକେ ବୁଝେଇ ପାରିବେ ଯେ ପରିବା ଚାଷ ଉପରେ ଆଖୁ ଚାଷ ପରିବା ଚାଷ।
ଆଖୁ ଚାଷ ଆମର ମୁଖ୍ୟ ଚାଷ ଆଖୁ ଚାଷ। ଟା ଆମର ବେ ବେଶୀ ହୁଏ ଆମର ଏପଟେ ଆଖୁ ଆମର ଅ-ଅ-ଅ ଅ। ହାଲୋ।
କୁହନ୍ତୁ।
ଆଖୁ ଚାଷଟା।
ଆଖୁ ଚାଷ ଉପରେ ଟିକେ ମତେ ଟିକେ ବୁଝେଇକି କହିବେ ଆମ ଏରିଆରେ ମୁଁ ବି। ଚାହୁଁଚି ଆଖୁ ଚାଷ କରିପାରିବି ଏମିତି ବି।
ହଁ ଆଖୁ ଚାଷ ଆପଣ ମାନେ ଡିସେମ୍ବର ସୁଦା ମାନେ କଣ ସେଟା କଟା ଷ୍ଟାର୍ଟ ହୁଏ। ଆଉ।
ନାଇଁ ଯେମିତି କି ଆଖୁ ଚାଷ କେମିତି ପଥମରୁ ଗଜା। କରି କେମିତି ପୋତି କି ବିଲରେ ପୋତିକିିଣି କେମିତି ଚାଷ କରନ୍ତି ପ
ତାର ଯୋଉ ଆଖୁର ଆଖୁର ଯୋଉ ଆଖୁର ଯୋଉ ବିହନ ଗୁଡ଼ା ଅ ଛି ସେଗୁଡାକୁ ଛୋଟ ଛୋ ଟ କଟା ଯାଏ ତାକୁ ଗୋଟେ କୋଉଠି ପୋତା ଯାଏ ଗୋଟେ ମାନେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ପୋତା ଯାଏ ତାକୁ
କେମିତି ଗ ଯା ହୁଏ ଯାହା ଫଳରେ ଆପଣ ବହୁତ ଶୀଘ୍ର ଗଜା କ ଏ ପାରନ୍ତି।
ସେମିତି କିଛି ନାହିଁ ବାଲିରେ ବାଲି ମାଟି ମିଶେଇକି ପୋତା ଯାଏ ସେ ମାସେ ଭିତରେ ମାନେ ଗଜା ହେଇଯାଏ ତାପରେ ଏ ଟ୍ରାକ୍ଟର
ଆଜ୍ଞା ଯୋଉ ବାଲିରେ ପୋତା ହେଇକି ଗଜା କରାଯାଏ।
ବାଲି ମାଟି ମିଶା ହେଇ
ବାଲିରେ ପୋତେ। ଯାହା ଫଳରେ କି ଅତି ଉର୍ବର ସହିତ ଜ ଗଜା ବାହାରେ।
ହଁ।
ଯାହା ଫଳରେ କି ଆପଣ ମାଟିରେ ପୋତିକିଣି ଏ ଗଛ
ସେଟା ଆମର ଗଜା ବାହାରିଲା ପରେ ତାପରେ । ତାପରେ ହଳ କରାଯାଇଁକି ହୁରା ଦେଇକି ତାପରେ ଲଗାଯାଏ ଆଉ। ଲଗାଯାଏ ଆମର ଏପ୍ରିଲ ମାସରେ ଏପ୍ରିଲ ମାସରେ। ଲଗାଯାଏ ଡିସେ ମାସରେ କଟା ଯାଏ ମାର୍ଚ୍ଚ ମାସରେ ଶେଷ ହୁଏ। ପୁଣି ସେଇଠି ଲଗାଯାଏ ଆଉ।
କିମିତି କଣ ଆପଣ ଲଗାନ୍ତି ବିଲେରେ?
ଅଛନ୍ତି ମାନେଏଏ ଆମ ଏପଟେ। ତ ମେସିନ ଦ୍ଵାରା ଲଗାାଯାଏନି, ଆମ ଏପଟେ ଲୋକ ଲଗାନ୍ତି। ବହୁତ ସାରା ଅଛନ୍ତି, କୃଷକ ଅଛନ୍ତି ଲଗାଯାଏ କୃଷକଙ୍କ ଦ୍ଵାରା ଲଗାଯାଏ।
ଆଉଉ ଯଦି ଗଜା ଯଦି ବିଲରେ ଲଗାଯାଏ କେତେ ଦିନ ପରେ ଗଛଟି ଉର୍ବର ହୋଇଥାଏ, କେତେ ମାସ ଭିତରେ?
ଛଅ ରୁ ସାତ ମାସ, ଭିତରେ।
ତାପ୍
ସେଇଟା ଆମର ଆପଣଙ୍କର ଆଖୁ କଟା ଯାଏ, ଦଶ ଚକିଆ ଚୋଉଦ ଚକିଆ ଟ୍ରକରେ ଲୋଡ ହେଇକି କି ଆମର ଢେଙ୍କାନାଳ ଫ୍ୟାକ୍ଟ୍ରିକୁ ଯାଏ ସେଠି ମାନେ ଯୋଉ ଚିନି ପାଇଁ ସେଇଠିକି ସବୁ ଯାଏ ଆଉ, ସେଇଠୁ ଚିନି ହୁଏ ଆଉ। ଆଖୁରୁ ଆଉ
କଳ କାରଖାନାକୁ ଯାଏ।
ଆଜ୍ଞା ଆଜ୍ଞା।
ମୋର ବିଇଇ ବନ୍ଧୁ ମୋର ବି ଗୋଟେ ବଡ ଗାଡି ଅଛି ଯେହେତୁ, ମୁଁ ବି ଆପ୍ ଆପଣଙ୍କ କତୁରୁ ଆଖୁ ନେଇ କିଣି ଆମେ ବି କଳକାରଖାନାରେ ଆମେ ଦେଇପାରିବାନି, ମତେ ବି କିଛି ବ୍ୟବସାୟ ବି କରିହବ। ଆପଣଙ୍କ ସହିତ।
ଆଜ୍ଞା ଆଜ୍ଞା, ନିହାତି।
ଆଖୁ ଆପଣଅଅ ବିଡାକ କେତେ କଣ ରେଟରେ ଆପଣ ବିକୁଚନ୍ତି?
ଦେଖନ୍ତୁ ଆମରଅଅ ଆଖୁ ବିଡା ବିକ୍ରି କରାଯାଏ ନା, ଆମର ମାନେ ଆମର ଏପଟେ ବରୀ ବ୍ଲକରେ ଆମର ଏକ ନମ୍ବର ଆଖୁ ଚାଷୀ। ତ ଆମର ସେଟା ଆଖୁ ବିକ୍ରି କରାଯାଏ ନାହିଁ କାହାକୁ ଏମିତି ନର୍ମାଲି ବିକ୍ରି କରା ଯାଏ ନାଇଁ ଆଖୁ କଟା ହୁଏ ବିଡା ବନ୍ଧା ହୁଏ ସବୁ ଲୋଡ ହେଇକି ସବୁ କ କାରଖାନା କୁ ଯାଏ ।
ଆଜ୍ଞା ଗାଡିଟି ସବୁ ଲୋଡ ହେଇକି ଏକା ଥରକେ ଯାଏ।
ଆଜ୍ଞା। ଆମର ଟୋଟାଲି ଏଁ ତିରିଶ ଚାଳିଶ ଗାଡି ହୁଏ ।
ଆପଣ ଯଦି ଗୋଟେ ମାଣେ ଏକରେ ଆଖୁ ଚାଷ କଲେ କେତେ ଏ କୁଇଣ୍ଟାଲ ଆପଣଙ୍କ ବାହାରିବ ଆଖୁ?
ଆପଣଙ୍କ ମାନିକି ଚାଲନ୍ତୁ ଉ ଉ ଛଅରୁୁ ସାତ ଗାଡି ବାହାରିବ ଦଶ ଚକିଆ ବାର ଚକିଆ ଆଉ
ଆଜ୍ଞା ଯାହା ଫଳରେ କି ବ୍ୟବସାୟରେ ବି ବୋହୁତ ଲାଭ ହେଇପାରିବ। ଆପଣଙ୍କର ଯଦି ଆ ଆଖୁ ଚାଷ ଯଦି କୁଇଣ୍ଟାଲ ପିଛା ଆପଣ କେତେ-ଏ ପଇସା ନୋଉଚନ୍ତି ଯାହାଫଳରେ ବି ମୁଁ ବି ଆଣିି
ଆଜ୍ଞା ଆମର କୁଇଣ୍ଟାଲ ନଥାଏ, ଆମର ଅ ଟନ ହିସାବରେ ଥାଏ। ମାନିକି ଚାଲନ୍ତୁ ଗୋଟେ ଗାଡି ଇ ଗୋଟେ ଗାଡି ଇ ସେଇ ଦି ଲକ୍ଷ ଟଙ୍କା ପାଖାପାଖିର ଗୋଟେ ଗାଡି ର ଅ
ମାଲ ଯାଇଥାଏ।
ଆଜ୍ଞା।
ଆପଣ କେତେ ବି ଆପଣ କେତେ ମାଣରେ ଆପଣ ବ୍ୟବସାୟ କରୁଛନ୍ତି ଆଖୁ ଚାଷ?
ଆମେ କରୁଛୁ ବାର ତେର ମାଡେ
ଭାରତେର ଅଣରେ କେତେ ମିନିଅମ ମୁଁ ଆପଣଙ୍କର ଗୋଟଏ ବର୍ଷରେ କେତେ ଆପଣଙ୍କର ଅର୍ଥ ବାହାରୁଛି? ଆକୁ ଚାଷ ତେର ମାଣେ
ଜ୍ଞା ଆମର ଯେମିତି ସେମିତି ଦେଖି ଦେଖିବାକୁ ଗଲେ ବୁ ଉ ମାନେ ସମସ୍ତଙ୍କୁ ଦେଇକିୃକ ମାନଙ୍କୁ ସମସ୍ତଙ୍କର ଦରମା ଦେଇକି ଆଉ କୋଉଠି କିଏ କୋଉଠି କଣ ଖିଆପିଆ କରିଲେ କୋଉଠୁ କଣ ଆସିଲା ଗାଡିର ମେସ ସବୁ ଯାଇକି ଦଶ ରୁ ବାର ଲକ୍ଷ
ଖର୍ଚ୍ଚ ବାର୍ଚ୍ଚ ଯାଇକି ଆପଣ କେତେ ବଳୁଥିବା
ଡଙ୍ଗା ପଳେ
ଦଶ ଲକ୍ଷ ଟଙ୍କା ବଳେ ଆପଣ କେତେ ଏ ଏ ଉ ବ୍ୟବସାୟରେ ଲଗେଇଥାନ୍ତି ପ୍ରଥମରୁ
ବ୍ୟବସାୟ ରେ ଆଜ୍ଞା ମୁଁ କୋଡିଏ ବର୍ଷ ହେଲା କରୁଛି। ଆକୁ ଚାଷ ।
ପ୍ରଥମ ତ ମାନେ କେତେ ପଇସା
ହାତ ରୁ ଅର୍ଥ ମୁଁ ଯେତେବେଳେ ନୂଆ ନୂଆ କରିଥିଲି ଇ ସେତେବେଳେ ମୋ ହାତରୁ ଖର୍ଚ୍ଚ ହେଇଥିଲା ମିନିମମ୍ ଦଶ ଲକ୍ଷ ଖର୍ଚ୍ଚ ହେଇଥିଲା ଏବେ ଆଉ ହାତରୁ ଖର୍ଚ୍ଚ ହୁଏନି। ଏବେ ଏ ବର୍ଷକୁ ଦଶ ଲକ୍ଷ ଟଙ୍କା ଲାଭ ହୁଏ।
ଲାଭ ହୁଏ। ଖର୍ଚ୍ଚ ହୁଏ ଉହୁଁ କେତେ ପଇସା ମିନିମମ୍ ଉହୁଁ ଗୋଟେ ମାଣରେ?
ଗୋଟେ ମାଣରେ ଆଜ୍ଞା ତିରିଶ ଚାଳିଶ ହଜାର ଟଙ୍କା ଖର୍ଚ୍ଚ ହବ।
ଆଜ୍ଞା ଯାହା ଫଳରେ କି ଆପଣ ବହୁତ ଅ ସମୟ ଆପଣଙ୍କର ଚାଷ ଜମିରେ ଆଖୁ ଚାଷ କରିକିଡି ବହୁତ ବ୍ୟବସାୟ କରିଛନ୍ତି। ଯାହା ଫଳରେ କି ଆପଣ ବହୁତ କଣ ଅ ଅ ବହୁତ ଉଁ ବେପାରୀଙ୍କୁ ଆପଣ ଆଖୁ ବ୍ୟବସାୟ କରି ବହୁତ ଲାଭବାନ ହଉଛନ୍ତି। ଯାହା ଫଳରେ କି ଆପ୍ ଆପଣ ବହୁତ ବ୍ୟବସାୟ କରୁଛନ୍ତି। ଆମେ ଆପଣଙ୍କ ସହିତ କିଛି ବ୍ୟବସାୟ କରିବା ପାଇଁ ଚାହୁଁଛୁ? ଆମ ଏରିଆରେ ଆଖୁ
ଆଜ୍ଞା ନିହାତି ଆପଣ ମୁଁ ବି ଆପଣଙ୍କ
ଆଜ୍ଞା ଆଜ୍ଞା ଆଉ କଣ ବ୍ୟବସାୟ କରୁଛନ୍ତି? ଆଉ କେମିତି କଣ ଆପଣ ବାଦାମ ଚାଷ ବି କରୁଛନ୍ତି, ଆଖୁ ଚାଷ କରୁଛନ୍ତି?
ଏପଟେ କିନ୍ତୁ ଆପଣଙ୍କ ଗା ଯଉ ଧାନ ଚାଷଟି ଭନ୍ଦ କରାଯାଏ ଆପଣ ଟିକେ କହିବେ କି ଧାନ ଚାଷ ଟା କେମିତି କଣ ଭସେ ଉତ୍ପାଦନ ହୁଏ।
ମୁଁ ଧାନ ଚା-